ହ୍ୟାଲୋ ଆଜ୍ଞା ନମସ୍କାର। ହାଲୋ। ଯଦି ଆପଣ ଧିରେ କହୁଛନ୍ତି ଜୋରେ କୁହ। ହାଲୋ। ଆଜ୍ଞା। ଆଜ୍ଞା।
ହଁ ଶୁଭୁ ଅଛି ଏବେ।
ଆଜ୍ଞା ହଁ ମୁଁ କଣ କହୁଥିଲି ଆପଣଙ୍କୁ?
ଆଜି କିଏ କିଏ ଆସିନଥିଲେ କହୁଥିଲେ।
ଆଜ୍ଞା ଆମର ସେଇ ଯୋଉ, ଆଜ୍ଞା ସେ ଯୋଉ ତେଇଷଠି ଆଜି ଆସିନଥିଲେ ବୋଲି ବାଉନ ଆଜି ପୁରା
ତାଙ୍କ ବାନ୍ଧବୀ ସମସ୍ତ କକ୍ଷା ଗୁଡିକ କରିଛନ୍ତି।
ଆଜ୍ଞା। ମୁଁ ସେଇଟା ଦେଖିକି ଆଶ୍ଚର୍ଯ୍ୟ ହୋଇଗଲି କି ଇଏ କଣ ଆଜି ପ୍ରଥମରୁ କକ୍ଷରେ ଅଛନ୍ତି। ତ ଜାଣିଲି କି ସିଏ ଆସିନାହାନ୍ତି, ସେଥିପାଇଁ ଏ କକ୍ଷରେ ବସିଛନ୍ତି।
ନାଇଁ ମୋତେ କାହିଁ ଲାଗୁଛି ସେମାନେ ଦୁଇ ନାହାନ୍ତି ଆଉ ଜଣେ ବି ଅଛନ୍ତି। ବନ୍ଧୁ ହିସା ହିସାବରେ ଅଛନ୍ତି। କି ହେଇପାରେ କି ହେଇପାରେ ସେ ଦୁଇ ଅଛନ୍ତି। ଯାହା ବିି କରନ୍ତୁ ସେମାନେ କ୍ଲାସ୍ ନ କରନ୍ତୁ ଭଲ।
ହୁଁ ଆପଣ କାହିଁ ଏମିତି ଖୁସି ହଉଛନ୍ତି ସେ କ୍ଲାସ୍ ନ କଲେ।
ନାଇଁ ନାଇଁ ଭଲ କଥା ମାନେ ଦେଖନ୍ତୁ ଜୀବନ କଣ ହେଇଛି ଆପଣ କେବଳ କ୍ଲାସ କରିବେ ବୋଲି।
ନା ଆପଣ ଶୁଣିଲେ ଆପଣଙ୍କ ଆପଣଙ୍କର ଯଦି ଏମିତି ଗୋଟେ ବନ୍ଧୁ ବନ୍ଧୁ ବାନ୍ଧବୀ ହେବେ ଆପଣ କଣ ତାହେଲେ କରିବେ ନାହିଁ।
ନା। ପାଠକୁ କିଏ ପଚାରେ? ପ୍ରଥମ କଥା ବାନ୍ଧବୀ ହେବେନି ଏମିତି ବାନ୍ଧବୀ ମାନେ କୋଉ ବାନ୍ଧବୀ? ଭାବୁଛନ୍ତି ବନ୍ଧୁ ନା ପ୍ରିୟ ତମା ବାନ୍ଧବୀ।
ପ୍ରିୟତମା ବାନ୍ଧବୀ।
ପ୍ରିଅତମା ବାନ୍ଧବି ହେଲେ ମୁଁ ଭାବିବି।
ଭାବିବେ ସେ କହିବେ ଆପଣଙ୍କୁ ଆପଣ ଟିକେ ଚାଲନ୍ତୁ ମୋ ସହିତ ଆମେ ଭଲ ସମୟ ବ୍ୟତୀତ କରିବା।
କ୍ଲାସ ତ ବର୍ତ୍ତମାନ ମାନେ ଦେଖନ୍ତୁ ମତେ ତ ଏଇଥିରେ ହିଁ ମାନେ ଯିବାର ଅଛି ନା ତ ନା ସେଟା ତ କରିବିନୀ। କ୍ଲାସ ବନ୍ଦ କରିବିନି କିନ୍ତୁ ଆପଣ ମାନଙ୍କ ସହ ଅଛି ବୋଲି କହି ତାଙ୍କ ସହ ରହିବି। ଗୋଟଏ ରୁ ପାଞ୍ଚଟା।
ଆଜ୍ଞା ଆଛା।
ପ୍ରକଳ୍ପ କା ହଁ କ୍ଲାସ ବନ୍ଦ କରିବେନି।
ହଁ କି ତାଙ୍କ ସହିତ ସମୟ ବି ଅତିବାହିତ ହେଇଗଲା ଆଉ
ହଁ ଘଣ୍ଟେ ଦୁଇ ଘଣ୍ଟାରେ ସମୟ ବି ଅତିବାହିତ ହେଇଗଲା। ଆଉ ଏତେ ବି ସପ୍ତାହକ ସାତ ଦିନ ଏତେ ବି କଣ ସମାୟ ଅତିବାହିତ କରିବା ସତ କଥା କୁହନ୍ତୁ? କଣ ହିଁ କରିବେ ଦୁଇଜଣ ପାଖାପାଖି ବସିକି
ନାଇଁ ନୂଆ ନୂଆ ଟିକେ ଅଧିକ ଇଛା ହେବ ନା।
ଅଧିକା ଆଚ୍ଛା ହୁଏ ହଁ ବୁଝିପାରିଲି।
ତାପରେ ଟିକେ ହଁ ପଳେଇବ କିନ୍ତୁ ନୂଆ ନୂଆ ତ ଟିକେ ବେଶୀ ଇଚ୍ଛା ହବ କି ନାଇଁ ଚବିଶ ଘଣ୍ଟା ରୁ ଅ ବାର ଘଣ୍ଟା ରହିବି ସେମିତି ଇଛା ହୁଏ ମୁଁ ନିଜ ଅନୁଭୁ ତି ର ଆପଣଙ୍କୁ କହୁଛି।
ହେଇଥିବ।
ନାଇ ବାର ଘଣ୍ଟା ରୁହେ ନାହିଁ କିନ୍ତୁ ମୁଁ କହୁଛି ଇଚ୍ଛା ହବ।
ଇଛା ହୁଏ ତାଙ୍କ ପାଖେ ବସିବା ପାଇଁ ନାଇଁ ନାଇଁ ଆମର ଆମର ଯାହା ସନ୍ଦେହ କରିଥିଲେ ସେଇ ଠିକ ଅଛି ସେ କିଛି ତ ଚାଲିଛି ଆମକୁ ଜଣା ପଡିଯିବ। ଆପଣ ଖାଲି ଦେଖି ଚାଲନ୍ତୁ ଆଗକୁ ଆଗକୁ କଣ ହେଉଅଛି ତା କଥା
ସେମାନେ ଯେହେତୁ ଏଇ କାମ କରୁନାହାନ୍ତି ତ ତାଙ୍କ ତା ପାଖକୁ ଜାଣିପାରିବେନି ସେମାନେ ଶୁଣିପାରିବେନି କିନ୍ତୁ ଆମ କ
ନାଇଁ କଥା ହେଉଚି ନାଇଁ ନାଇଁ ହ୍ୟାଲୋ
ଆଜ୍ଞା
ମୋର ଜେତିକି ପ୍ରିୟତମ ବାନ୍ଧବୀ ହେଲେ ତ ମୁଁ ଆମର ଯୋଉ ବନ୍ଧୁତ୍ୱପୂର୍ଣ୍ଣ ସଂଘ ଅଛି ତାଙ୍କ ନାଁରେ ତାଙ୍କ ସହ ବୁଲିବାକୁ ଯିବି।
ଆପଣ ମ ତ ବହୁତ ଚାଲାକ ଅଛନ୍ତି ଆଉ।
ମୁଁ ଚାଲାକ ଆରମ୍ଭରୁ ହିଁ ଅଛି ଯୋଉ ମୁଁ କହୁନି ଗୋଟେ ରୁ ରହିବି ସାଙ୍ଗ ମାନଙ୍କ ପାଖରେ ମୁଁ
ଆଜ୍ଞା
ସରିଯିବ ଯଦି ଲାଷ୍ଟ ମାନେ ଦେଖିବି ଶେଷ ଟି ଯଦି କିଛି ଅଛି ନା କ୍ଲାସ ତକ ସବୁ କରିବି। ତାପରେ କହିବି ପ୍ରକଳ୍ପ କାମ କହି ପଳାଇବି କି କିଛି ବି କାମ ଅଛି ସାଙ୍ଗମାନାନଙ୍କ ସହ ଅଛି ଘରୁ ମଧ୍ୟ ଆଣିଥିବି ଟିଫିନ- ଯିବି ତାଙ୍କ ସହ ଖାଇବି। ତାଙ୍କ ସହ ସମୟ ଅତିବାହିତ କରିବି। ସେଥିରେ କିଛି ଅଛି?
ନା ଆପଣ ଯୋଉ ଏଇ କଥା ଟି କହୁଛନ୍ତି। ଯଦି ଆପଣଙ୍କ ବାନ୍ଧବୀ ଆମ ବିଶ୍ୱବିଦ୍ୟାଳୟରେ ହେଇଗଲେ। ତ- ଆପ ବିଶ୍ୱବିଦ୍ୟାଳୟରେ ବସିବେ ଆଉମେମାନେେ ଆଣଙ୍କୁ ଧରିଦବୁ।
ଆରେରେରେ ଆପଣ କେବେ ମତେ- ମତେ ଧାରିଛନ୍ତି କି? ମତେ କେବଳ- ସାଙ୍ଗମାନଙ୍କ ସହିତ ହିଁ ମୁଁ ଧରା ପଡିଛି ବସିବାର କିନ୍ତୁ ବାନ୍ଧବୀଙ୍କ ସତ ଧରା ପଡିବେନି।
ଆପଣ ବାନ୍ଧବୀ ହେଲେ ସେନା ବାନ୍ଧବୀ ହେଲା ପରେ ଧରା ପଡି ଯିବେ ଆପଣ।
ମୁଁ ଧରା କେବେ ପଡେ ନାହିଁ। ମୁଁ କେତେ କଣ କରିଛି କେବେ ଧରା ପଡେ ନାହିଁ। କେତେ ମାନେ କିଛି ଖରାପ କରିନି। ଏମିତି ମଜାମସ୍ତି ବାଲା କାମ କରିଛି। କି କେବେ ଧରା ପଡିବେନି ମୁଁ।
ଆ୍। ହଉ ଆମେ କଣ କରିଥା ହଉଥିଲେ ପାଠ ବିଷୟରେ?
ହଁ ତ ଆଗ କୋଉଟା ଆରମ୍ଭ କରିବା ଅର୍ଥନୀତି ନା ଭୂଗୋଳ? ନା ରାଜନୀତି ବିଜ୍ଞାନ ନା ଇତିହାସ ନା ଇଂରାଜୀ?
ହୁଁ ଆମେ ଆଗ ଇଂରାଜୀରୁୁ ଆରମ୍ଭ କରିବା। ସହଜ ଟିକେ ଟିକେ ସାରିଦଲେ ଆମକୁ ଟିକେ ଖୁସିରେ-
ଇଂରାଜୀ ତ ଚାଲିବ କିଛି ଗୋଟେ ଜିଏସ୍ ପେପର ଧରିବାକୁ ପଡିବ ନା, ଇତିହାସ ନା ଅର୍ଥନୀତି
ଭୂଗୋଳ।
ଭୂଗଳୋର ଆରମ୍ଭ କରିବା।
ଆଜ୍ଞା।
ନା କଣ ଦେଖିବାକୁ ଭଲ ଲାଗେ ମତେ ଭଲ ଲାଗେ ପିଲାେଳେ ମୋର ଗୋଟିଏ ଆ କ୍ଲାସ ଥିଲା ସେ ବର୍ତ୍ତମାନ-
ମୋ ପାଖରେ ବି ଅଛି। ମୋର ନୂଆ ଆଟଲା ଥୁଆ ହେଉଛି। ଯୋଉଟା କି ମୁଁ ବ୍ୟବହାର ବି କରୁନାହିଁ।
ସେଥିରେ ମତେ ଦେଶ ଗୁଡିକର ମାନଚିତ୍ର - ଦେଶ ଗୁଡିକର ପତାକା ଦେଖିବାକୁ ଭାରି ଖୁସି ଲାଗେ।
ଏମିତି ହଉ ବୁଲି ତ ପାରିବେନି, ତ ଦେଖି ଖୁସି ହୁଏ ଆଉ।
କାହିଁକି ବୁଲି ପାରିବେନି। ଆପଣ ସେତିକି ମାନେ କମା -
ସେତେବେଳେ ତ ବୁଲି ପାରୁନଥିଲି, କୁଆଡେ ବୁଲିବି?
ଆଜ୍ଞା।
ହଁ ହଁ କଣ କୁହନ୍ତୁ କୁହନ୍ତୁ।
ମୁଁ ଆପଣ ସେତିକି ରୋଜଗାର କଲେ ତାପରେ ବୁଲି ପାରିବେ।
ହଁ ହଁ ମୁଁ ତ ସବୁ ହିଁ ନିଜର କରିବି ନା। ସେଇଥିପାଇଁ ତ ପାଠ ପଢା ଚାଲିଛି ନିଜ ହିସାବରେ ହିଁ ବଞ୍ଚିବି।
ଆଜ୍ଞା ସେଇଟା ହିଁ ବହୁତ ଭଲ କଥା।
ଯେମିତି ଭାବିବାକୁ ପଡିବନି କି କୁଆଡେ ଯିବା। ଆଉ ଏମିତି ଆଉ କଷ୍ଟ ଯେମିତି ନହବ।
ଯେମିତି କିି ଏବେ ଆମ ପାଖରେ ପଇସା ହେଇଗଲା। ଆମେ ଚିଲିକା ଯିବା ପାଇଁ।
ଆ ଚିଲିକା ଯିବା ପାଇଁ ଯଥେଷ୍ଟ ପଇସା ହେଇଗଲା। ଯଥେଷ୍ଟ ଠାରୁ ଅଧିକ ହେଇଗଲା।
ହଁ ଆପଣ ସେତିକି ରଖନ୍ତୁ। ସେତିକି ରଖିକି ତାପରେ ବାକି ଖର୍ଚ୍ଚ କରନ୍ତୁ। ସବୁ ଖର୍ଚ୍ଚ କରିଦେବେନି ଆଉ।
ନାଇଁ ହଜାର ଭଳିଆ ରଖିବାକୁ ତ ପଡିବ ନା! ମୋର ଯାହା ହିସାବ ହେଇଥିଲା। ଆଉ ତାହେଲେ ତ ତାହେଲେ ଆପଣ ମାନେ ସତରେ ମାନେ ନିଶ୍ଚିତ ଅଛନ୍ତି ଯିବା ବୋଲି?
ଆଜ୍ଞା ନିଶ୍ଚିତ ଅଛୁ ଆମେ ଆଉ ଆମେ ଯଦି ପ୍ରଥମ- ମାନେ ବୁଲିବା ଚିନ୍ତା କୁ ଯଦି ଆମେ ଯିବା ନାହିଁ ତାହେଲେ ବା- ଏ ସବୁ କେମିତି କରିବା ଆପଣ କହିଲେ?
ହଁ ପ୍ରଥମ ପାହଁଚ ଯଦି ନ ଚଢିବି ମୁଁ ଉପରକୁ କିପରି ପହଞ୍ଚିବି?
ଆଜ୍ଞା ଆଜ୍ଞା ପ୍ରଥମ ସିଡ଼ି ଆମକୁ ଚଢିବାକୁ ହିଁ ପଡିବ। ଏହି ବର୍ଷ ଚଢିଲେ, ଆର ବର୍ଷ ଆଉ ଟିକେ ଉପରକୁ ଚଢିବା, ତ ଏଇ ବର୍ଷ ଯେମିତି ହେଲେ ଏତିକି ତ ଚଢିବାକୁ ପଡିବ।
ଆଉ ଆଜି ଚଳଚିତ୍ରଟି କିପରି ଥିଲା ଅନୁଭୂତି?
ହଁ ଭଲ ଥିଲା। ଯେତିକି ମତେ ଲାଗୁଥିଲା କି ଖରାପ ଥିବ, ସେତିକି ଖରାପ ନଥିଲା ଭଲ ଥିଲା।
ଏହା କକ୍ଟେଲ୍ ୱାନକୁ କାଟି ଦଉଛି ନା?
ସତ କଥା ୱାନ୍ ଟିକି, ହଁ ଦେଖି ନେଇ।
ହଁ ଆପଣ କଥାରୁ ଜଣା ପଡିଯାଉଥିଲା। ୱାନ୍ ଟି ଦେଖିଥିଲେ ଆପଣ ବି କହିଥାନ୍ତେ ଖରାପ ଅଛି ବୋଲି।
ନାହିଁ ତନୁ ତ ମୋର ମହିଳା ମିତ୍ର ତ ଦେଖିଛନ୍ତି ୱାନ ଟି, ସିଏ ତ କହିଲେ ଭଲ ଅଛି।
ଭଲ ଅଛି ତା ହିସାବରେ, ସେଇଭଳିଆ ତ ହେଇନାହିଁ ନା?
ସେଇଭଳିଆ ହେଇନଥିବ, ମୁଁ ବୋଧେ ଦେଖିଛି କିନ୍ତୁ ମୋର ମନେ ପଡୁନି।
ମୋର ବି ମନେ ପଡୁନି, ମୁଁ ପିଲାବେଳେ ଦେଖିଛି।
ଆଜ୍ଞା ମୋତେ ବି ସେଇଆ ଲାଗୁଛି ମୁଁ ଦେଖିଛି, କିନ୍ତୁ ମୋର ମନେ ନାହିଁ।
ହଁ ହଉ ଛାଡନ୍ତୁ, ଆଉ ଆପଣ ସେଠାରେ କଣ ଖାଇଲେ?
ନାଁ ଆମେ ଆଜି ପାସ୍ତା ବନେଇକି ନେଇଥିଲୁ ବା, ସେଇଆରେ ଖାଇଲୁ ଆଉ। ଆଉ ସେଠି କଣ କଣ ପେଟିସ୍ ଖାଇଲୁ ସେଠି ଭିତରେ, ଆଜ୍ଞା।
ବୋଲି କହିକି ମୋ ପେଟରେ ଆଉ କଷ୍ଟ ଦିଅନ୍ତୁ ନାହିଁ।
ମୁଁ ବନେଇକି ନେଇଥିଲି, ସମସ୍ତେ ଖାଇଲେ କହିଲେ ବଢିଆ ହେଇଛି।
ହଁ ହଉ ଆଉ, ନାଇଁ ନାଇଁ ମୁଁ କହିଲି ଚଳଚିତ୍ର ଦେଖିବା ସମୟରେ କଣ ଖାଇଲେ?
ହଁ କଣ ଗୋଟେ ପେଟିସ୍ କିଣିକି ଆଣିଥିଲେ, ସେଇଟା ଖାଇ
ସମସ୍ତେ?
ଆଜ୍ଞା।
ସମସ୍ତେ ଗୋଟିଏ ଖାଇଲ?
ନାଇଁ ନାଇଁ ସମସ୍ତଙ୍କ ପାଇଁ ଅଲଗା ଅଲଗା ନା।
ନାଇଁ ଗୋଟେ ଗୋଟେ ହଁ, ଆଉ ଆମର ଯୋଉ
ସରିଲା ପରେ ଫୁଣି, ଚାହା ବିସ୍କୁଟ ଆଉ ଟିକେ ସେଇଠି ବାହାରେ ଚାହା ପିଇଲୁ। ଚାହା ଯିଏ ନେ ନ ପିଇଲେ, ସେମାନେ କଫି ପି
କିନ୍ତୁ ସବୁ ପିଇଲେ, ମାନେ ଜଳଖିଆ ସବୁ କଲେ।
ଆଜ୍ଞା ଚାହା, କଫି ସବୁ ପିଇଲେ। ତାପରେ ଆଉ ଗୋଟେ କଣ ବିସ୍କୁଟ ଫିସ୍କୁଟ ଖାଇଲେ, ପେଟିସ୍ ଖାଇଲେ, ମୁଡକି ଖାଇଲେ। ଚାହା ଦୋକାନରେ ଖାଇ ପିଇକି, ତାପରେ ଆସିଲୁ ଘରକୁ ବସ୍ ରେ।
ପହଞ୍ଚିଲା ବେଳକୁ କେତେ ସମୟ ହେଇଥିଲା, ମାନେ କଲେଜ ପାଖେରେ?
କଲେଜ ପାଖେରେ ପହଞ୍ଚିଲା ବେଳକୁ ଛଅଟି।
ଛଅଟା। ଆପଣ ମାନେ ଘରେ କହିଲେ, ମୁଁ ଏପର୍ଯ୍ୟନ୍ତ ପ୍ରକଳ୍ପ କ
ହେଇଥିବ ହଁ ମୁଁ ପ୍ରକଳ୍ପ କଥା କହି ମୁଁ ତ ପ୍ରକଳ୍ପ କଥା କହିଥିଲି। ଆଉ କଣ କଥା
ଆଉ କିଏ କଣ କହିଥିଲେ, ମୁଁ ଜାଣିନି?
ନା ଆଉ କେହି କେମିତି, ମୋ ଉପର ଘର ମହିଳା ଭିତରେ କିଛି କହିନାହାନ୍ତି। ତାଙ୍କ ଘରେ ତାଙ୍କୁ ଖୋଜିଲେନି ବି ଆଉ ବାକି ଦୁଇ ଜଣ ବୋଧେ, ମାର୍କେଟ ବିଲ୍ଡିଂ କଥା କହିକି ଯାଇଥିଲେ। ଆଉ। ଆଉ ବାକି, କିଏ କଣ କହିଥିବେ ଆଉ? ଆଉ ସେଇ ସମୟରେ, ଆପଣ କଣ ଜାଣିଛନ୍ତି ଯୋଉ ଚେଣ୍ଟ ଆମର ଚେଣ୍ଟ
ଆଜ୍ଞା।
ତାଙ୍କ ପିତା ଆସିକି କଲେଜରେ।
ଆରେ ପ୍ରଭୁ।
ତାଙ୍କୁ ନବାକୁ ପଳେଇ ଆସିଥିଲେ। ସିଏ କିନ୍ତୁ ଥିଲେ ବସିଥିଲେ, ସିଏ ଲାଷ୍ଟକୁୁ ଆଉ ଅଳ୍ପ ସମୟ ଥିଲା ସିଏ ବାହାରିକି ପଳେଇ
ହଁ ନାଇଁ ଏଇଟା ତ ସମ୍ପୂର୍ଣ୍ଣ ରୂପେ ଇମର୍ଜେନ୍ସି। ସେମାନେ କିପରି ପହଞ୍ଚିଲେ?
ମୁଁ ଆମେ ତାଙ୍କ ପାଖେ କିଛି ଜାଣିନୁ ତାଙ୍କ କଥା। ସେ କୁଆଡେ କେମିତି କଣ ଗଲେ ମୁଁ ଆମେ ଆଉ ଜାଣିନୁ ମୁଁ ଆଉ ଫୋନ୍ କରି
ସେ ଅଚାନକ କହିଥି ଅଚାନକ ଉଠି ଯାଇଥିବେ ଆଉ।
ହଁ। ମୁଁ ଆଉ କହିବି ତାଙ୍କ ବାପା ପଳେଇ ଆସିଛନ୍ତି ବିଶ୍ଵବିଦ୍ୟାଳୟ।
ସିଏ ତୋ ବାପାଙ୍କୁ କଣ କହିକି ଯାଇଥିବେ? କି ବାପା ରୁହନ୍ତୁ ମୁଁ ପଠନ କାର୍ଯ୍ୟରେ ଅଧ୍ୟୟନରତ ଅଛି।
ନାଇଁ ନାଇଁ ସିଏ ତାଙ୍କୁ ତାପରେ କହିଲେ କି, ମୁଁ ଇଣ୍ଟର୍ନସିପ୍ କାମରେ ବାହା ଯୋଉ ୱାର୍କସପ ସେମିନାର ରେ ଅଛି। କହିଲେ କଲେଜରେ ନାହିଁ କହିଲେ।
ଭାଇ ତାପରେ ପିତା ଆଉ ଦେଖା କରିନାହାନ୍ତି ତ?
କେଜାଣି ତାପରେ ପଳେଇଲେ ସିଏ ତାଙ୍କ ପିତା ତ ସିଏ କହିଥିବେ କଣ ଗୋଟେ ତାପରେ ପଳେଇ ଆସିଲେ ତାଙ୍କ ପିତା ତାଙ୍କ ନବାକୁ ବୋଧେ ଆଉ। ଆମେ ଆଉ ଜାଣିନୁ ଆମେ ତ ଚଳଚ୍ଚିତ୍ର ଦେଖିବାରେ ବ୍ୟସ୍ତ ଥିଲୁ, ତାପରେ ଚଳଚି ତ ଆମେ ଦେଖିକି ସାରିକି ହିଁ ଆସିବୁ ନା ପଇସା ଦେଇଛୁ ଯେହେତୁ।
ହଁ ଆଉ ଭଲ ବି ଥିଲା ଖରାପ ଥିଲେ ହଁ ଉଠି ଆଇଥାନ୍ତୁ।
ଆଜ୍ଞା ଆଜ୍ଞା। ଆରେ ଆମର ସମୟ ଅଧିକ ହେଇଯାଇଛି ଆମକୁ କଣ ଜଣା ପଡିଲା ନାହିଁ ମୁଁ ରଖୁଅଛି।
ଆଜ୍ଞା ଆଜ୍ଞା ମୁଁ ଆପଣ ଦିଅନ୍ତୁ ନମ୍ବର।